ଲୋ ହାଲୋ।
ହଁ ମ୍ୟାମ୍ ନମ
ହଁ ମୁଁ ଆବାଜ ଆସୁଛି, ନମ ଭଲ ଅଛି, ତମେ କେମିତି ଅଛ?
ମ୍ୟାମ ଭଲ ଅଛି ମ୍ୟାମ, ଭଲ ଚାଲିଛି ସବୁ ଆଉ।
ଭଲ ଅଛନ୍ତି, ଭଲ ଚାଲିଛି, ଆଉ ଗରମ, ହଁ ଭଲ ଅଛନ୍ତି। ସେ ଅଛ ।
ମ୍ୟାମ୍ ମୁଁ ଏଇଠି ବସିଥିଲି ଛାତ ଉପରେ ଟିକେ। ଗରମ ତ ବହୁତ ଲାଗୁଚି। ଆପଣଙ୍କ ସେପଟେ ଗରମ କେମିତି ହଉଛି? ମାମ, ଏପଟେ ବି ବହୁତ ଗରମ ହଉଛି, ହଁ। ଆଜ୍ଞା ନା, ମୌସୁମୀ ଆସିନି ବର୍ଷା ବି ଆସିନି। ହଁ, ଆମର ବର୍ଷାତିନି ତିନିଟା ହଁ।
କହୁନାହାନ୍ତି କୁହନ୍ତୁ?
ତିନିଟା ବେଳେ ବର୍ଷା ଉଠେଇଥିଲା, ଅଳ୍ପ ଟାଇମ ବର୍ଷା ହେଇଛି। କିନ୍ତୁ ଅଧିକ ବର୍ଷା ହେଲାନି, ସେଥିପାଇଁ ଅଧିକ ଗରମ ଲାଗୁଛି।
ହଁ, ସେ ଟିକେ ବର୍ଷା ହେଇକିନା ଛାଡିଗଲେ ବହୁତ ମାନେ ଇଏ ଲାଗେ, ଗୁଳୁଗୁଳି ବେଶୀ ଲାଗିବ, ନର୍ମାଲ ଲାଗିବନି।
ହଁ ଅଁ।
ସେମିତି ଲାଗେ। ଆଉ ମୁଁ ଶୁଣିଲି ଆପଣ କଣ କିଛି ବୁଣା ବୁଣିର ଗୋଟେ କୋର୍ସ କରୁଥିଲେ, ତା ବିଷୟରେ କେମିତି କଣ କରିହବ, ଟିକେ କହିପାରିବେ?
ଆଜ୍ଞା ମ୍ୟାମ୍, ମୁଁ ଆକଚୁଆଲି କରୁଥିଲି କତା ଶିଳ୍ପ ଯଉଟା କହୁଛନ୍ତି? ସେଟା ରହୁଛି ଗମେଣ୍ଟ ଅଫ୍ ଇଣ୍ଡିଆର ଆମର। କତା ଶିଳ୍ପ, କୟାର ବୋର୍ଡ। ଅଣ୍ଡାରେ ଆସୁଛି, ସେଥିରେ ଆମେ ରଶି ଶିଖଉଛୁ କ କତର ଏତିକି ବି ଜିନିଷ ତିଆରି ହଉଛି, ଆଉ ସେଟା କର ପ୍ରଥମ ହେଲା ରସି, କାରଣ ଆମେ ଭାବେ ମ୍ୟାଟ ଯୋଉ ପା ପୋଛ ଯୋଉଟା, ଆମେ ତାର କେମିତି ପ୍ରସ୍ତୁତି ହୁଏ ସେଇଟା ଆମେ ଜାଣିନେ, ସମସ୍ତ ଭାବନ୍ତି ଯେ ହଁ ଆମେ ମାର୍କେ ମାର୍କେଟରୁ ରେଡ଼ିମେଡି କିଣି ଦେଉଛେ, କି ହଁ ତା ପ୍ରୋସେସ୍ କେମିତି ହେଇଥିବ, ମେସିନରେ ତିଆରି ହଉଥିବ। କି କଣ? କିନ୍ତୁ ସେଇଟା ଲୋକ ହାତ ତିଆରି ଜିନିଷ ହିଁ ଆଡଭାନ୍ସ ମେସିନ୍ ସବୁ ଆସିଗଲାଣି ହେଲେ ଆମେ ତ ଓହୋ ମୋଷ୍ଟଲି ଅଧିକ ଲୋକ ତାକୁ ହାତରେ ହିଁ ବନା ହଉଛି। ପ୍ରଥମେ ତାର ମୂଳ ଜିନିଷ ହେଲା ରସି ପ୍ରଥମେ ତମକୁ ରସି ବନେଇବାକୁ ପଡିବ। ରସିରୁ ତମେ ରସିରୁ ତମେ ଅଲଗା ସବୁ ପ ଜିନିଷ ବନେଇବ। ରସିରୁ ମ୍ୟାନ ପାପୋ ଗଛର ବି ସବୁ ବ ବିଭିନ୍ନ ପ୍ରକାର ଭେରାଇଟି ରହୁଛି
ହୁଁ ହୁଁ ହୁଁ।
ନାଁ ରହୁଛି। କୋଉଟା କରିଡୋର ମ୍ୟାଟ କୋଉଟା ଆମର ମେସ୍ ମ୍ୟାଟ ରହିଲା। ଆଉ କୋଉଟା ଫାଇବର ମ୍ୟାଟ ରହିଲା ଏମିତି ରସିରା ବି ତିନି ପ୍ରକାର ଭେରାଇଟି ଅଛି ଆମେ ଆମେ ସମସ୍ତେ ସେ ଡେଲି ନିତିଦିନରେ ଯାହା ଦେଖୁଛେ ହଁ ରସି ତ ରସି ଖାଲି ବନ୍ଧା ବନ୍ଧରେ ବ୍ୟବହାର ହଉଛି କି? ଏ ଯେଉଁ ବାଉଁଶ ବନ୍ଧା ହେଲା ସେଇଥିରେ ବ୍ୟବହାର ହେଲା? କି ଆମେ ଗୋଟେ କିଛି ଶୁଖେଇବାର ଅଛି ତାକୁ ବ୍ୟବହାର କରିଦେଲେ ରସି
ହୁଁ।
କିନ୍ତୁ ତା ମାନେ ନୁହେଁ ରସି ର ବି ତିନିଟା ଭେରା ଭେରାଇଟି ଅଛି। ତାର ସରୁ ରସି ଗୋଟେ ଅଛି। ତା ଦେହରୁ ଅଲଗା ଜିନିଷ ତିଆରି ହଉଛି ଯେଉଟା ମୋଟାର ରସି ତାପରେ ଆମର କ ତାର ବି ଭେ ଭେରାଇଟି ଅଛି ଗୋଟେ କହୁଛନ୍ତି ତାକୁ କଣ ବ୍ରାଉନ କୟାର। ମାନେ ହଁ ଯୋଉଟା କି ଆମେ ଯିଏ ଯୋଉଟା ଦେଖୁଛି ଆମେ ନଡିଆ କତା ଯୋଉଟା କିନ୍ତୁ ଯୋଉଟା ପଇଡ ଆମର ପଇଡ ଭିତରେ ଦେଖିଥିଲେ ହ୍ୱାଇଟି କଲର ର କତା ଆସେ ଧଳାର ସେଇଟା ହେଲା ହ ଉନ୍ ହ୍ୱାଇଟ କଲର୍ ମାନେ ଧଳା କତା ସେଥିରୁ ଆମେ ଯୋଉ ହ୍ୟାଣ୍ଡମେଡ ଜିନିଷ ବନାଏ ହସ୍ତଶିଳ୍ପ ଆପଣ ଯେ ମତେ ଘରେ ସ ସଜେଇବା ପାଇଁ ଯେତିକି ଜିନିଷ ରହୁଛି ତେ ହଁ ସେଗୁଡା ସବୁ ସେଥିରୁ ତିଆରି କରାଯାଏ ପ ପଇଡ ର ଯୋଉ କତାଟା ବାହାରେ ଧଳା କଲର ସେ ହ ସେ ଜିନିଷ ତ ହ ସବୁ ହାଣ୍ଡମେଡ ଗୁଡା ସେଥିରୁ ବନା ହଏ ଘର ସଜେଇବା ପାଇଁ ଯେତିକି ବି ଜିନିଷ ରହିଲା। ବାଇଚଢେଇ ବସା ହେଲା କି? ଛୋଟ ଛୋଟ ଗଣେଶ ମୂର୍ତ୍ତି ହେଲେ କି ହରିଣ ହେଲା ହାତୀ ହେଲା। ପ୍ରଜାପତି ଏ କି ଛୋଟ ପେନଷ୍ଟାଣ୍ଡ ଏଇ ସବୁ ଜିନିଷ କି କିଛି ୱାଲ ହ୍ୟାଙ୍ଗିଙ୍ଗ ଗୁଡା ଆମେ ଯୋଉ କାନ୍ଥରେ କି ଏ ଯାହାବି ଟଙ୍ଗଉଛେ ସେଗୁଡା ସବୁ ପଇଡରୁ ଯୋଉ କତା ବାହାରେ ସେଇଥିରେ ତିଆରି ହୁଏ। ବାକି ଯୋଉଟା ନଡିଆ ପ୍ରପର
ଗୋଟେ ଜିନିଷ ବୁଝି ପାରଥିଲା ଅଛୁଆଲି ଆପଣଙ୍କର ଗ ଆରମ୍ଭରୁ ଏଇ ପ୍ରତି ଇଚ୍ଛା ଥିଲା ନା କଣ?
ନାଇଁ ମ୍ୟାମ୍ ମୁଁ ତ ଜାଣିବି ନଥିଲି ଏମିତି କିଛି ଗୋଟେ କୋର୍ସ ଅଛି ମୁଁ ଦେଖେ ନହେ ଯେ ଲୋକ ହଁ ବନଉଛନ୍ତି କି ଆମେ ଯୋଉ ମେଳା ଫେଳା ଯାଉଛେ ସେଠି ଷ୍ଟଲ ପଡିଛି ଜିନିଷ ବିକ୍ରି ହଉଛି। ମୋର ବି ଇଚ୍ଛା ନଥିଲା ମତେ ଗୋଟେ ମୋ ଭଉଣୀ ହେବେ ସିଏ ଯାଇକି କୋର୍ସ ଟା କରିଥିଲେ ସିଏ ମତେ ଦେନ୍ କହିଲେ ମତେ ସଜେଷ୍ଟ କଲେ ତା ଙ୍କର ବର୍ଷେ ଦେଢ ବର୍ଷ କମ୍ପ୍ଲିଟ ହେଲା ପରେ ସେ ମୋତେ କହିଲେ କହିଲେ ତମେ ବି ଯାଇକି କର ତମର କ୍ୱାଲିଫିକେସନ ଅଛି। ତମେ ଯଦି କୋର୍ସ ବି କରୁଛ ନିଜର ବିଜନେସ୍ ଆରମ୍ଭ କରିପାରିବ ତା ସହିତ ଯଦି ନ ହେଲେ ଯେହେତୁ ତମର ତମେ ପାଠ ପଢ଼ିଛ? ତମର ଯଦି ତାର ଅଫିସିଆଲ କିଛି ପୋଷ୍ଟ ବାହାରୁଛି? ତମେ ସେଇଥିରେ ବି ଆପ୍ଲାଏ କରିପାରିବ ଜବ୍ ବି କିଛି ପାଇପାର ଅପ୍ ସିଆଲ ଜବ୍ ପାଇପାରିବ ଯଦି ଅ-ନ ହଉଚି ତମେ ତାଙ୍କ୍ ତାଙ୍କର ଲୋନ୍ ବି ରହୁଚି ପିଏମ୍ ଇଜିପି ଲୋନ୍ ହେଲା କି ପିଏମ୍ ବିଶ୍ୱକର୍ମା ଯୋଜନା ହେଲା ଯେଉଥିରେ କିି ସବସିଡ଼ି ଆମକୁ ମିଳିପାରିବ।
ହୁଁ।
ତମେ ଲୋନ୍ କିଛି ଆପ୍ଲାଏ କରୁଚ ସପୋଜ୍ ଲକ୍ଷେ ଟଙ୍କା ପାଇଁ ଆମେ ଆପ୍ଲାଏ କରୁଚେ ତା ଦେହରୁ ପଞ୍ଚସ୍ତରୀ ହଜାର୍ ଆମେ ଅଁ-ଖର୍ଚ୍ଚ ମାନେ ଆମର ଯାହାବି ବିଜ୍ନେସ୍ ଆରମ୍ଭ କରିବା ପଇଁତିରିଶ ହଜାର୍ ଆମକୁ ଛାଡ୍ ରହିବ।
ହଁ ବୁଝିପାରିଲି ବୁଝିପାରିଲି ହୁଁ ଯେ ମତେ ଗୋଟେ ଗୋଟେ ଜିନିଷ ଜାଣିବାର ଥିଲା ଏଇଟା ଲୋକମାନେ କଣ ଜାଣିଚନ୍ତି ମ୍ୟାଡାମ?
ନା ଲୋକମାନେ ବହୁତ୍ କିଛି ନା ନା ଆମ ସ୍ପସିଆଲି ଆମ ଓଡିଶାରେ ହିଁ ବହୁତ୍ ଲୋକ ଏ ବିଷୟରେ ଜାଣିନାହାନ୍ତି।
ଓଡ଼ିଶା ବାହାରେ ବି ଏଟା କରାହଉଚି କି?
କରା ହଉଚି କେରଳରେ ଆଜ୍ଞା ଏଇଟା ହେଲା ଉଁ କେରଳ ହେଲା ମେନ୍ ଅଫିସ୍ କେରଳରେ ସବୁଥିରେ କତା ବ୍ୟବହାର। ସେଠି ଯେହେତୁ କୋଷ୍ଟାଲ ବେଲ୍ଟ୍ ରହୁଚି ଆମର ଚାରି ପାଖେ ସମୁଦ୍ର ଅଁ- ତ ନଡ଼ିଆ ଗଛଟା ଆମର ଲୁଣି ପାଣିରେ ହିଁ ବଢ଼ିଥାଏ। କେରଳ ଗଲେ ଆପଣ ନଡିଆ ଗଛ ହିଁ ବହୁତ୍ ପାଇବେ ତ ତାଙ୍କର ଶିଳ୍ପ ଶିଳ୍ପ ହେଲା ହିଁ ନଡିଆରୁ ଯାହାବି ଜିନିଷ ବାହାରୁଚି ନଡିଆ ଗଛରୁ ପ୍ର ତା ବାହାରିଲା କି ନୂଆ ପଇଡ ବିକ୍ରି ହେଲା ତ ଏ-ଏହାର ଡିମାଣ୍ଡ୍ ଟା ଆମର କେରଳରେ ବହୁତ୍ ରହୁଚି କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ୍ ଏଇ ସାଇଡ୍ ରେ ଏଇ ଶିଳ୍ପ ବିଷୟରେ ସମସ୍ତେ ଜାଣିଚନ୍ତି। ଓଡିଶାରେ ଏତେ ବି ଲୋକ ଜାଣିନାହାନ୍ତି ସେଥିପାଇଁ ଲୋକମାନଙ୍କୁ ଆମେ ସଚେତନ କରଉଚୁ। ମାନେ ସୋସିଆଲ୍ ମିଟିଙ୍ଗ୍ ଟାଇପ୍ ର ହେଲା କି କଉ ସ୍କୁଲରେ ଯାଇକି କି ଆଉ ଆମେ ସ୍-ପ୍ରୋଗ୍ରା ପୋଗ୍ରାମ୍ ହେଲା ଆଁ -ଏଇଭଳିଆ ସବୁ ପ୍ରୋଗ୍ରାମ୍ ଗୋଟେ ଗୋଟେ କରିକି ସେମାନେ ସମସ୍ତେ ତୁ ଜଣଉଚନ୍ତି। ଆଉ କେବଳ ଭୁବନେଶ୍ୱରରେ ଗୋଟେ ଅଫିସ୍ ଥିଲା ଏବେ ସେଟା ଆମର ବାଲେଶ୍ୱରରେ ବି ଗୋଟେ ଖୋଲିଚି। ଅଫିସ୍ ଯଉ ଦ୍ଵାରା କି ଲୋକ ବହୁତ୍ କିଛି ଜାଣୁଚନ୍ତି।
ଜାଣୁଚନ୍
ହଁ- ଆଉ କିନ୍ତୁ ଏହାର ବ୍ୟବହାର ମ୍-ବହୁତ୍ କିନ୍ତୁ କେରଳରେ ହଉଚି। ତାର ଗୋଟେ ଆମର ମୂର୍ତ୍ତିକା କ୍ଷୟ ପାଇଁ ବି ଆମର ଅ- ବ୍ୟବହାର କରାହଉଚି ମୂର୍ତ୍ତିକା କ୍ଷୟ ପାଇଁ କା ଆଁ -ସେ କତ୍- କତାର ମାନେ ସେଟା ତ ମ୍ୟା ଜାଲି ଟାଇପ୍ ର ଆମର ଯେମିତି ଆମେ ଏଠି ମଶାରୀ ବ୍ୟବହାର କରୁଚେ ନେଟ୍
ହଁ- ହଁ-ହଁ।
ତ ସେଟା କ-କତାରେ ସେଇ ଭଳିଆ ମଶାରୀ ତିଆରି ମଶାରୀ ଯଉ ବହୁତ୍ ମାନେ ଛୋଟ ଛୋଟ ରହୁଚି ସେଟା ଟିକେ ଅଧିକ ତାର ଗ୍ୟାପ୍ ଗୁଡ଼ା ଅଧିକ ରହୁଚି। କତା ରେ ଯଉଟା ମଶାରୀ ଭ-ଭଳିଆ ବନା ହଉଚି ତ ସେଇଟାକୁ ସେମାନେ ପ୍ରାୟ ବ-ରଖୁଚନ୍ତି ବ୍ୟବହାର କରୁଚନ୍ତି କଉଥିରେ। କେନାଲ୍ ସାଇଡ୍ ରେ କେନାଲ୍ ର ଦୁଇ ଧାର ଯଉଟା ଆମର ରୁହେ ମୂର୍ତ୍ତିକା କ୍ଷୟ ନହବା ପାଇଁ କା ପାଣି ଯେମିତି ଉଁ- ଯିବା କଥା ଯିବ ଆଉ ସା- ସାଇ- ଆଉ ସାଇଡ୍ ରୁ ମାଟି ଅତଡା ଖସିବନି ସେଥିପାଇଁକା ହଁ। ସେ ଜିନିଷ ବି ତିଆରି ହେଇ ପାରୁଚି ଆମେ ଯଉ ତଳେ କାର୍ପେଟ୍ ବିଛଉଚେ କାର୍ପେଟ୍ ବି ବନି ପାରୁଚି କତାରୁ। ଅ- କତାରୁ ଚେୟାର୍ ହେଲା, ଟେବୁ କେରଳରେ ବନା ହଉଚି ଓଡିଶାରେ ଅଛି କିଛି କିଛି ଜାଗ୍ ଜାଗାରେ ବେଶୀ ତ ନାହିଁ ଗୋଟେ ଦିଟା ଜାଗାରେ ସାକ୍ଷୀ ଗୋପାଳ ଗୋଟେ ଅଛି ଆମର
ହୁଁ।
ନେସନାଲ କଏଟ ଟ୍ରେନିଂ ସେଣ୍ଟର ଗୋଟେ ଅଛି। ସେଠି ବହୁତ କିଛି ପ୍ରଡ଼କ୍ଟ ବନା ବନାହଉଚି। ଆଉ ଏ ମାଟ୍ରେସ ଏରିକା ଏତେ ବି ନାହିଁ ତମେ ଚାହିଁଲେ ଅର୍ଡ଼ର କରିକି ଆଣିପାରିବ। ଲୋକଙ୍କୁ ଆୱାର କରାହଉଚି ଯେ ତମେ ଲୋନ ନିଅ ସବସିଡି ତ ମିଳୁଛି ନିଜ ବିଜନେସ୍ ଷ୍ଟାର୍ଟ କର କରିପାରିବେ। ଅ ଅଲଗା ଜଦି କା ହଁ ଏଇଟା ଏଇ କୋର୍ସ କରିବା ପାଇଁ ବି ମ୍ୟାଡ଼ାମ୍ ଆମର ଫ୍ରି ଅଫ୍ କଷ୍ଟ ରହୁଚି ବିନା ପଇସାରେ ବିନା ଦେଅ ରେ
ଆରେ ବାଃ ବଢିଆତ ହଁ। ପୁରା କଣ ସେଇଠି ରହିବାକୁ ପଡିବ?
ଆପଣ ଯଦି ଲୋକାଲରେ ରହୁଚନ୍ତି ଡେଲି ଯିବାଆସିବା କରିପାରିବେ ଦଶଟାରୁ ପାଞ୍ଚଟା ତାର ଟାଇମିଂ ଯିବା ଆସିବା କରିବ ଯଦି ଦୂର ଅଲଗା କୋଉ ଜିଲ୍ଲା ରୁ ଆସୁଛନ୍ତି ତାହେଲେ ସେଠି ବ୍ୟବସ୍ଥା ଅଛି ହଷ୍ଟେଲ ଅଛି ଆପଣ ରହିପାରିବେ। ସେଇ କ୍ୟାମ୍ପସ ଭିତରେ ହିଁ ରହିପାରିବେ। ଆଜ୍ଞା ରହିକି କୋର୍ସ ଟା କପ୍ଲିଟ କରିବେ।
ଭଲ ଜିନିଷ ଏଇଟା ଗୋଟେ ଭଲ ଜିନିଷ। ଯିଏ ଆର କ୍ଵାଲି ଗ୍ରାଜୁଏସନ କପ୍ଲିଟ କରି ସଲା ପରେ ତମ
ମିନିମମ୍ ଟା ମ୍ୟାଡ଼ାମ ପ୍ଲସ୍ ଟୁ? ପ୍ଲସ ଟୁ ଟା ଯଦି ଆପଣଙ୍କର ସରିଚି ଆପଣ ଜଏନ କରିପାରିବେ ଯଦି ହାଇଅର କ୍ୱାଲିଫିକେସନ ଅଛି ହେଇଟା ଆପଣଙ୍କ ପାଇଁ ଭଲ। ଅଫିସରେ ଯଦି କିଛି ଜବ୍ ବାହାରିଲା ସେଇଟା ତ ନିଜର ପ୍ଲସ୍ ପଏଣ୍ଟ।
ହଁ ହଁ ହଁ।
ଆଜ୍ଞା।
ନା ଭଲ ଜିନିଷ ଟା ଏଇଟା ଆଚୁଲି ଲୋକ ଜାଣିନାହାନ୍ତି ବୋଲି ନା ଲୋ କ କରୁନାହାନ୍ତି। କିନ୍ତୁ ହଁ, ଯାହାର ବୁଣା ବୁଣି ଏଇ ସବୁ ଜିନିଷରେ ଅ ପିଲାଙ୍କର ଥାଏ ନା ମନ ବଳ ବହୁ ଥାଏ ଇଚ୍ଛା ଶକ୍ତି ବହୁତ ଥାଏ ଗୋଟେ ଗୋଟେ ପିଲଙ୍କର। ତ ତାଙ୍କ ପାଇଁ ଏଇଟା ଗୋଟେ ଭଲ ଲାଇନ। ଆଉ ତାପରେ ବି ଭଲ ସ୍କିମ ବି ଅଛି ସବୁ ଆମ ଗମେଣ୍ଟ ର ଯୋଉଟା କି ଯେ ଆମେ ବହୁତ ସାରା ଡିଫରେଣ୍ଟ ଡିଫରେଣ୍ଟ ମାନେ ସ୍କିମ ମାଧ୍ୟମରେ ଆମର ବିଜନେସ ବି କରିପାରିବା।
ହଁ ହଁ ବିଜନେସ ବି ନିଜର ବିଜନେସ ଯଦି ତମର କିଛି ଜାଗା ବି ଅଛି ସେଠି ତମ ପାଇଁ ଜାଗା ପାଇଁ ବି କିଛି ଟେନ ଟେନସନ ନାହିଁ। ନିଜ ଜାଗାରେ କେବଳ ଲୋନ କଲ ଆଣିକି ନିଜର ଷ୍ଟାର୍ଟ କରିବ ମେସିନ୍ ହେରିକା ପକେଇକି ନିଜର ଷ୍ଟାର୍ଟ କରିପାରିବ କିଛି ଲୋକ ବି ତମ ଦ୍ଵାରା ସାହାଯ୍ୟ ପାଇପାରିବେ ତାଙ୍କୁ ଯଦି ଦି ଜଣ ଲୋକଙ୍କୁ ବି ତମେ ହେଲ୍ପ କରିପାରୁଚ ତାନେ ଏକା ତ ତମେ କିଛି କାମ କରିପାରିବନି ନା। ଆଉ ଦି ଜଣ ବି ତମ ଦ୍ଵାରା ଅ ତାଙ୍କ ଘର ବି ଚଳିପାରିବ।
ହୁଁ ହୁଁ ହୁଁ ନାଇଁ ଏଇଟା ଭଲ ଜିନିଷଟା ଆଚୁଆଲି। ଲୋକ କରିବା କଥା। ଆକ୍ଚୁଆଲି ଏବେ ବହୁତ ସାରା ଜିନିଷ ଅଛି ଆମେ ବହୁତ ସାରା ଜିନିଷ ଜାଣିନେ। ଯୋଉଥିରେ କି ଯେ ଆମେ ନିଜେ ବହୁତ ସାରା ସୋର୍ସ ଅ ଇନକମ୍ ନିଜେ ଜେନରେଟ୍ କରି ପରିବା, ଆଉ ନିଜ ଆଖପାଖର ଲୋକଙ୍କୁ ବି ସେଇ ଜେନେରେଟ କରେଇ ପାରିବା।
କରନ୍ତୁ ଏଥିରେ ଏଇ ସୋର୍ସ ଅ ଛି ଏଇଠାରେ ଭବିଷ୍ୟତ ଅଛି ଆପଣ ଆଗକୁ ଯାଇପାରିବେ। ଏଇଟା କହି
ହୁଁ ହୁଁ ଓକେ ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇନା ଭଲ ଲାଗିଲା ଆଉ।
ଆଜ୍ଞା ମ୍ୟାମ୍ ଧନ୍ୟବାଦ ମ୍ୟାମ୍ ମତେ ବି ଭଲ ଲାଗିଲା ରଖୁଚି ଆଜ୍ଞା।